ହାଲୋ
ଗୁଣ୍ଡି ବାତୀଛ ନା
ହାଲୋ
ପଗ ହେଇଯଣି
ହାଲୋ
ହାଲୋ
ହଁ କୁହ ଶୁଣା ଯାଉନଥିଲା ତ ଏବେ ଶୁଣାଗଲା। ହଁ ହଁ ଏବେ ଶୁଣାଗଲା। କଣ କରୁଛ? ହଁ ଭଲ ଅଛି। ତମେ?
ହଁ ମୋର ସରିଲା ରୋଷେଇ ତ ଏବେ କାମ ସରିଲା ମୁଁ କହିଲି ଆଉ ଏତେ ହଁ ସରିଗଲାଣି ଆଉ। ଆଉ ରଜରେ କୁଆଡେ ଯାଇଥିଲ ବୁଲିବା ପାଇଁ?
ରଜରେ ତ ଆମ ଗାଁ ରେ ଏଇଠି ମେଳା ପଡିଥିଲା ନା ଯାତ୍ରା ଯେମିତି ପଡେ ସେମ ତି ଆମ ଗାଁ ରେ ହଉଛି ରଜରେ, ତ ଫାଷ୍ଟ ପହିଲି ରଜ ଦିନ ସେଇଠିକି ଯାଇଥିଲୁ ବୁଲିବା ପାଇଁ। ଆଉ ରଜ ସଂକ୍ରାନ୍ତି ଦିନ ଯାଇ ମୋ ମାମୁଁ ଘର ଗାଁ ପାଖରେ ପଡୁଛି ସେଇଟା ବଡ ଯାତ୍ରା ହଉଛି ଆ ମାନେ ହଜାର ଦୁଇ ହଜାର ଲୋକ ଆସୁଥିବେ ବୋଧେ କି ଅଧିକା ଆସୁ ଥିବେ ସେଇଟା ବହୁତ ବଡ ଯାତ୍ରା ହଉଛି। ତ ସଂକ୍ରାନ୍ତି ଦିନ ଯାଇଥିଲୁ ମୋ ମାଉସୀ ହେରିକା ସବୁ ଆସିଥିଲେ ନା ସବୁ ର ଆସୁଛନ୍ତି ଗାଁ କୁ ଯେହତୁ ହେ ପାଖରେ ହଉଛି ଯେ ସେଇଠିକି ଯାଇଥିଲୁ। ସଂ କ୍ରାନ୍ତି ଦିନ ସିଆଡେ ଯାଇଥିଲୁ। ଆଉ ତାପରେ ସେଦିନ ଯାଇକି ପଳେଇ ଆସିଲୁ ରହିନୁ ବୁଲିକି ରାତିରେ ହେଠୁ ଘରକୁ ଆସିଲୁ ଭାରି ଅଳ୍ପ ବାଟ ଆମ ଏଇଠୁ ଦଶ ପନ୍ଦର କିଲୋମିଟର ତ। ଯାଇକି ଆସିଲୁ ଭାରି ପୁଣି ହେଡୁ ତା ପରଦିନ ଆମ ଗାଁ ରେ ହେଡୁ ପୁଣି ଦେଖି ଲୁ ଆଉ। ଆଉ ତମର କେମିତି ରଜ କଟିଲା? ହଁ ଆମ ଗାଁରେ ର ସବୁ ଯାତ୍ରା କହିବାକୁ ଗଲେ ଏତିକି ଗଲା ପର ଦିନ ଶୀତଳ ଷଷ୍ଠୀ ସେଇଟା ବି ହଉଛି ଆମର
ଗାଁ ଟା କୋଉଠି ପ୍ରପର ଗାଁ ଟା?
ଆମର ଅନୁଗୁଳର ମଇଧରପୁର ଜାଣିଚ। ଶୁଣିଥିବ କି କଣ?
ହଁ ହଁ ଶୁଣିଚି ନାଁ ଟା ଶୁଣିଚି ଜାଣିନି ଓହୋ।
ସେଇଠୁ ଦୁଇ କିଲୋମିଟର ଭିତରକୁ ଆଉ।
ହଁ
ଏ ଆମର ଏଠି ପୁଣି ଶୀତଳ ଷଷ୍ଠୀ ହଉଥିଲା। ଯାତ୍ରା ସେମିତି ନୁହେଁ। ଆମର ଯେମିତି ସମ୍ବଲ ପୁରୀରେ ଯେମିତି ପ୍ରସେସନ ଭଲ ହୁଏ। ଆମର ଏଇଠି ସେମିତି ଶୀତଳ ଷଷ୍ଠୀର ପ୍ରସେସନଟା ଭଲ ହୁଏ। ଆଉ ପୁଣି ଏଠି ରଥଯାତ୍ରା ଆସୁଚି ରଥଯାତ୍ରା ବି ଆମ ଗାଁରେ ସେଇଥିପାଇଁ ହଉଚି। ସବୁ ଆମ ଗାଁରେ ସବୁ ଯାତ୍ରା କହିବାକୁ ଗଲେ ଆମ ଗାଁରେ।
ସବୁ ପୁରା ହଁ। ସବୁ ପର୍ବପର୍ବାଣି ପାଳନ ହଉଚି ଆଉ।
ହଁ।
ସେଇଟା ଗାଁରେ ରହିଲେ ସେଇଟା ଭଲ ଲାଗେ। ଆଉ ଏଠି ସହରରେ କଣ ରଜ କଣ ଆଉ କଣ ଯାଅ ଯେକୌଣସି ପର୍ବ ଆସିକିରି ବି ଯାଉଚି କିଛି ଜଣା ପଡୁନି। ଆଉ ଘରେ କି ପିଠା କରିଥିଲେ ମା?
ମା କରିଥିଲେ ପୋଡ଼ ପିଠା କରିଥିଲା। ଆଉ ରଜରେ ତ ହବନି ସେଇଟା ତା ପୂର୍ବ ଦିନଠୁ କରିଦେଇଥିଲା ପୋଡ଼ ପିଠାଟା। ଆଉ ରଜରେ ହେଇଥିଲା। ବିରି ପିଠା ହେଇଥିଲା ଆଁ ସିଝା ପିଠା ଯୋଉ ପୁର ଦେଇକି ବିରି ପିଠାରେ ସେଇଡା ହେଇଥିଲା। ଜଳଖିଆ ଛଣାଛଣି ଉପରେ ଆଉ।
ଅଁ ହଁ ଏ ପୋଡ଼ ପିଠାଟା କଣ ହୁଏ ଯୋଉ
ଚୁଲିରେ।
ଚୁଲିରେ ହୁଏ। କଣ ଏ ଯୋଉ ଗୁଡ଼ ନଡ଼ିଆ ଏମିତି ଦେଇ କିରି କରନ୍ତି ନା। ହଁ।
ଆଉ ଚୁନା ଦେଇକି ଯୋଉ କରାହୁଏ ସେଇଟା ହୁଁ।
ଆମର ମୁଁ ସେଇ ଗାଁକୁ ଯାଇଥିଲୁ। ତ ସେ ଗାଁରେ ସେମିତି କରିଥିଲୁ କ୍ଷୀର ପୋଡ଼ ପିଠା ସେଇଟା କ୍ଷୀର ନଡ଼ିଆ ଚାଉଳକୁ ଯନ୍ତିକିରି ସେଇଟା ନଡ଼ିଆ ଚାଉଳ ବାଟିକିରି ତା ଦେହରେ କ୍ଷୀର ଦେଇକିରି ତାପରେ କ୍ଷୀର ଗଇଁଠା କରି ଥିଲି। ଏଁ ଏ ସେ ସଂକ୍ରାନ୍ତି ଦିନ। କ୍ଷୀର ଗଇଁଠା କରିଥିଲି। ସେ ସେମିତି ସେଇ ନଡ଼ିଆ ଚାଉଳ ଦେଇ। ସେଇଟା ଏମିତି ନଡ଼ିଆ ଚାଉଳ ବଟା ହେଇକିରି ଯେମିତି ଯ ଯନ୍ତା ହବା କଥା ଯନ୍ତୁଣୀ ହବ। ଆଉ କ୍ଷୀରଟା ଫୁଟୁଥିବ। ଅଁ
ହଁ
କ୍ଷୀର ଦି ଲିଟର ଖଣ୍ଡେ ଦେଇକରି କ୍ଷୀରଟା ଭଲସେ ଫୁଟିବ। ଫୁଟିଲା ପରେ ତା ଦେହରେ କାଜୁ କିସମିଶ୍ ହେରିକା ଦେଇକିରି ଗୁଜୁରାତି ଚିନି ସବୁ ଦେଇ ଦେଇକିରି ସେଇଟା ଫୁଟିଲା ପରେ ଏଇ ଯୋଉ ଜନ୍ତୁଣୀଟାକୁ ଛୋ ଛୋଟ ଗୋଲ ଗୋଲ କରିକିରି ଉଁ ତାକୁ ପକେଇଦବ। ସେ ସେଇଟା ଫୁଟି ଫୁଟି ତା ଦେହରେ ହଁ ସେଟା ଫୁଟିକିରି ପୁରା ରସଗୋଲା ଟାଇପର ହେଇଯିବ ଆଉ। ହଁ ସେ
ଆଉ କଣ କରିବି ଦିଅ?
ଆଉ ସବୁ ଏମିତି ବିରି ପୋଡ଼ପିଠା ବି ବିରି ଚାଉଳ ବଟା ହେଇକିରି ଯୋଉ ପୋଡ଼ ପିଠା ସେଇଟାକୁ ଟିକେ ପିଲା ପସନ୍ଦ କରନ୍ତି। ମିଠା, ପିଠା ଖାଇବା ପାଇଁ। କେତେ ପସନ୍ଦ କରୁନାହାନ୍ତି, ବିରି, ଚାଉଳ ଯେମିତି ଆମର ହଉଛି ଟଲି ଚକୁଳି ଏମିତି ହଉଛି ସେଇ ଆଣଟାକୁ ହଁ ପୋଡ଼ ପିଠା ପୋଡ଼ା ହେଇଥିଲା ଆଉ। ସେମ୍ ହେଇଥିଲା। ସେଠୁ ଆଉ ଏମତି କାକରା ଆରିସା ପିଠା, କାକରା ପିଠା ଏମିତି ସବୁ ହେଇଥିଲା।
ହଁ ଗାଁ ରେ ଥିଲେ ସେଇଟା ଗୋଟେ ଭଲ ଲାଗେ ସବୁ ଜିନିଷ କରି।
ହଁ ଗାଁରେ ଟିକେ ପର୍ବପର୍ବାଣୀ ଟା ରହିଲେ ଭଲଲାଗେ।
ଆଉ ଏକା ଥିଲା ବେଳେ ଏତେ ଜିନିଷ କରିବା ମ ତ ଇଚ୍ଛା ହବନି ଆଉ କରିକି ଖାଇବୁ କଣ? ଗାଁ ରେ ଥିଲେ ସମସ୍ତେ ଥିଲେ ଏକାଠି ସେଇଟା ଖାଇ ହେଇଯିବ ଏକାଠି କରିକି। ହ୍ୟାଲୋ
ହଁ
ହଁ ହଁ କୁହ।
ଆଉ ଖାଇନ ଏବେ।
ନାଇଁ ସକାଳେ ଯାହା ପଖାଳ ଖାଇଥିଲି, ପଖାଳ, ସଜନା ଶାଗ ଆଉ ଦହି ଅ ବଡ଼ି ଭାଜିଥିଲା ମା ବଡ଼ି ଭଜା ଆଉ ଭେଣ୍ଡି ଆଳୁ ଭଜା। ଆ ସେତିକି ପଖାଳ ଖାଇଥିଲି, ପୁଣି ବେଳାରେ ଖାଇଲା ବେଳକୁ ଆମର ଦିଟା ହେଇଯାଏ। ତମର କେତେ ହଁ ମୋର ସ ସକାଳ ଖିଆ ଟା ଟିକେ ଲେଟ୍ ତ ସେଇଥିପାଇଁ ଏଗାରଟା ସାଢ଼େ ଦଶଟା ଏଗାରଟା ବେଳେ ଖାଇଦେବି ସକାଳଖିଆଟା।
ହ
ସକାଳୁ ଉଠିକି ଯାହା ହେଲେ ଖାଇ ଦେଇଥାଏ ଆଠଟା ସାଢ଼େ ଆଠଟା ବେଳକୁ ତ ତାପରେ ଲେଟ୍। ଆଉ ତମେ କଣ ସକାଳୁ ଖାଇଛ?
ହଁ ମୁଁ ସେଇ କରିଥିଲି ତ ଯୋଉ ଚୂଡା ପୁହା ଉପମା ସେଇଠୁ ଦହିରାଇତା ହେଇଥିଲା। ସେଇଟା ଖାଇଥିଲୁ, ସ୍ୱାମୀ ଖାଇକିନି ଗଲେ ତାଙ୍କର ଡ୍ୟୁଟିକି ଆ ଏଇ ଛୁଆ ଖାଇକିରି ପଢୁଛନ୍ତି ବସିକ ରୋଷେଇ ବି ସରିନି। ନାଇଁ ହେଇନି ଆଉ ଏଇ ରୋଷେଇ ସରିଗଲାଣି ଏଣୁ ଖାଇନାହାନ୍ତି ଆଉ ଖିଆପିଆ ହବ ଆଉ।
ହବ ଆଉ ଗୋଟେ ହେଲାଠୁ ତ ସମସ୍ତଙ୍କର ଆରମ୍ଭ ହେଇଯାଏ।
ଓ ହଁ ସେ
ହଁ ଆ ଆ ପଢ଼ାପଢ଼ି ସରିଗଲାଣି।
ହଁ ମୋର ପ୍ଲସ୍ ଥ୍ରୀ ସରିଲାଣି। ଆଉ ଏବେ ଯାହା ସେଇ ଗଭର୍ଣମେଣ୍ଟରୁୁ ଯୋଉ ବାହାରୁଛି ପରୀକ୍ଷା ସବୁ ସେଇ ଏଥିପାଇଁ ପକଉଚି ଯାହା ପଢ଼ାପଢ଼ି କରୁଚି ଆଉ।
ହଁ ସେଇଟା ଭଲ ନା ଆମର ମୋ ଝିଅ ଭାଇଙ୍କ ମୋ ଭଉଣୀର ଝିଅ ଏବେ ସେ ଗଭର୍ମେଣ୍ଟରେ ପାଇଗଲା।
କଉଥିରେ?
ସେ ସିଏ ସଏଲ କଂଜରଭେସନରେ ଜଏନ କରିଛି ଏବେ। ହେଇଗଲାଣି ଏଇ ଜାନୁଆରୀ ମାସରୁ ଜଏନ କଲାଣି। ତାପରେ ଆଉ ବି ଅଲଗା ପାଇଁ ସବୁ ଆରାଇ ଫେରାଇ ପାଇଁ ସବୁ ଦଉଛି ଆଉ।
ହଁ ମୋର ବି ବି ତ ସେଇଥିପାଇଁ ଦୋଉଚି ଆଉ। ମୋର ଅଛି ବି ଏଇ ଅଠେଇଶି ଟା ମୋର ଅଛି ପରୀ
ହଁ ତାଙ୍କର ବି କଣ ଥିଲା ଗୋଟେ କାଲି ତ ଥିଲା ଆଉ। କାଲି ଏକ ଥିଲା ପରୀକ୍ଷା ବେଲି। ଏଁ ଥିଲା ଯୋଉ କଣ ସେଟା ସି ଜି ଏଲ୍ ର ଥିଲା। ତାର ଫାଷ୍ଟ ଟା କ୍ଲିୟର ହେଇଯାଇଛି କମ୍ପୁଟର ଟେଷ୍ଟା କାଲି ଥିଲା ସିଏ ସେଥିପାଇଁ ହଁ ତାର କୋରାପୁଟରେ ତାକୁ ଦେଇଛନ୍ତି ତ କୋରାପୁଟ ରେ ଜଏନ କରିଥେଲା। ଏ ଆସିଚି ଛୁଟିରେ ଆସିଚି ଏବେ ଆଉ।
ଭଲ ମାନେ ଯୋଉ ପଟୁ ହେଇଗଲେ ଗୋଟେ ନି
ହଁ ହଁ ନିଜେ ହଁ। ନିଜେ ଝିଅ ମାନେ ଆଜିକାଲି ତ ହଁ ନା ନା ଝିଅ ମାନେ ତ ଫାଷ ଷ୍ଟେ ଏଁ ଆଗ ନି ଜେ ନିଜେ ଯୋ ନିଜ ଏ ହିସାବରେ ନିଜେ କୌଣସି କାମର ଗୋଟେ ହଁ କରିବା ଟା ନିହାତି ଦରକାରେ।
ହୁଁ ଆଗ ବେଳେ ସିନା ହୋଉନଥିଲା ଆଜି କାଲି ତ ସେଇଟା ମାନେ ହେଇଗଲାଣି।
ଅନ୍ୟ ଉପରେ ନିର୍ଭର କରିବାଟା ଜମା ଠିକ ନୁହେଁ ନିଜେ ତ କିଛି ହେଲେ ରୋଜଗାର କଲେ ନିଜ ଖର୍ଚ୍ଚ ତ ନିଜେ କରିବ ହଁ।
ଉଠି ଯିବାଟା ସେଇଟା ହୁଁ ଦରକାର।
ହଁ।
ଆଉ ଘରେ ସବୁ ଭଲ ଅଛି ବାପା ମା ଭାଇ ଭୋଉଣୀ କେତେଜଣ।
ଆମେ ଦୁଇ ଜଣ ମୁଁ ବଡ ଭାଇ ସାନ। ହଁ ଆମେ ଦୁଇ ଭାଇ। ଆଉ ଦାଦାଙ୍କର ପୁଅ ଗୋଟେ। ଭାଇର ବି ସରିଲାଣି ପଢା ସିଏ ତାର ବି ସରିଲାଣି ହଁ। ତାର ବି ପ୍ଲସ୍ ଥ୍ରୀ ସରିଲାଣି ସିଏ ଏବେ ଯାଉଚି ଗୋଟେ ଏ କମ୍ପାନୀ କୁ ଡିୟୁଟି ଯାଉଚି ବାପାଙ୍କର ଦେହ ଖରାପ ହେଲା ତ ତା ପରଠୁ ସିଏ ଯାଉଚି ଡିୟୁଟି ଆଉ ପୁଣି କରୁଚି ବିଇ ଡି ବି କରୁଚି।
ହଁ।
ଚାଲିଚି।
ହଁ ହଁ ହଁ ଏମିତି ଚାଲ ଛି ସବୁ ଆଉ।
ହୁଁ ବାପାଙ୍କ ଦେହଟା ମଝିରେ ଖରାପ ହେଇଗଲା ତ ଅପରେସନ ହେଇଥିଲେ। ତାପରଠୁ ଭାଇ ଯାଉଚି ଡିୟୁଟି ଯାଉଚି ଵିଇ ଡି ବି କରୁଛି ଡିଷ୍ଟାନ୍ସରେ ଆଉ।
ହଁ ହଁ ଘରେ ମା ରୋଷେଇ କରନ୍ତି।
ହଁ ମା ରୋଷେଇ କରେ ମୁଁ ସେମିତି ହଁ ମୋର ତ ସିଲେଇ ରହିଯାଏ ଯେ ମୁଁ ବେଶୀ କରେନି କେତେବେଳେ ଯଦି ଏମିତି ଇଚ୍ଛା ହେଲା କି ଦେହ ଖରାପ ହେଲା
ତ ସେଇ ଟାଇମ ରେ ଟିକେ କରିଦିଏ ନହେଲେ ମୋର ସିଲେଇ ମୁଁ କରୁଛି ନା ତ ମୋର ସେଇଡ଼ା ରହିଯାଉଚି କାମ। ସେଥିପାଇଁ ମୁଁ ବେଶୀ କରିପାରେନି।
ସିଲେଇରେ କଣ ସବୁ
ହଁ ସବୁ ଜାଣିଚି ହଁ କରୁଚି ସବୁ।
ଏମ୍ତି ସିଲେଇ କରୁଚ ସବୁ। ଆଚ୍ଛା ଆଉ ତାହେଲେ ଭଲ ଆଉ ତମେ ତ ପୁରା ହଁ ଝିଅ ପିଲାଙ୍କର ସବୁ ବ୍ଲାଉଜ୍, ଡ୍ରେସ୍ ଏମ୍ତି ସବୁ କରୁଚ।
ହଁ।
ତାହେଲେ ଭଲ ଆଉ, ତମେ ତ ଯାହାହେଲେ ଯେକୌଣସି ବା ଟ ଗୋଟେ ନିଜେ ରୋଜଗାର କରୁଚ ସେ
ଲକଡାଉନ୍ ଯୋଉ ହେଲା ସେଇ ଟାଇମ୍ ରେ ଘରେ ଯୋଉ ରହିଲି କଲେଜ୍ ବନ୍ଦ ଥିଲା ନା ଆମ ଏଇଠୁ ନାନୀ ଜଣେ ଘର ପାଖ ସିଏ କରୁଥିଲେ ସିଲେଇ ଶିଖିକି ସେ କରନ୍ତି ତ ସେ ଖାନ୍ତି ସେଇ ଟାଇମ୍ ରେ ତ ମୁଁ ଆଡୁ ଯେହେ ତ ଯାଏ ସେଇଠି ବସାଉସି କରେ ଏକାଠି ବସୁ ଗପ୍ ସପ୍ କରୁ ତ ମତେ କହିଲେ ଆସିବୁ। ମତେ ଶିଖେଇଦବୁ ତ କେତବେଳେ କାମରେ ଆସିବ। ତ ଶିଖି ଦେଇଥିଲି ବୋଲି ଏବେ କରୁଚି ମେସିନ୍ ନିଜେ ରଖିକି ଦୁଇ ବର୍ଷ ତିନି ବର୍ଷ ହେଇଗଲା। ଆଉ।
ହଉ ରଖୁଚି ପରେ କଥା ହବା ଆଉ।
ହଉ-ହଉ-ହଉ ଠିକ୍ ଅଛି।